ହଁ କଣ କରୁଛନ୍ତି?
ଏଇ ଶୋଇଛି ଆଉ ତମେ?
ହଁ ଏବେ ଯଷ୍ଟ ଗାଧେଇକି ଆସିଲି ଆଉ। ଗାଧେଇକି ଆସିଲି ଏବେ ସୋଇଚି ଆଉ।
କଣ ଖାଇଛ?
ହଁ ନାଇଁ ଟିଫିନ ରେ କିଛି ଖାଇନଥିଲି ଲଞ୍ଚ ରେ ଖାଇଥିଲି ଆଉ। ଅଉ ଆପଣ କଣ ଖାଇଛନ୍ତି?
ଏଇନେ କିଛି ଖାଇ
ହଁ କୁହନ୍ତୁ କୁହନ୍ତୁ।
ଏଇନେ କିଛି ଖାଇନି ଏ ଯାହା ଆଫ୍ଟର ନୁନ ରେ ଖାଇଥିଲି ଲଞ୍ଚରେ ଆଉ।
କଣ ଖାଇଥିଲେ ଆଜି ଲଞ୍ଚ କଣ ହେଇଥିଲା?
ଭାତ ଡାଲି ଆଉ ଚିପ୍ସ ତରକାରୀ ଆଉ।
ଆମର ଭାତ ଡାଲି ପନିର ସାଲାଡ୍ ପାମ୍ପଡ଼ ଆଉ ଆଚାର।
ୱା।
ଆଉ ଆପଣ କଣ ପଢୁଛନ୍ତି କଣ?
ନାଁ ନା ପଢ଼ୁଛି।
କଣ ପଢ଼ୁଛନ୍ତି?
ବି ଏ ସି ନର୍ସିଂ।
କୋଉ ଇୟର ହେଲା କି?
ସେକେଣ୍ଡ ଇୟର। ତମେ?
ମୁଁ ଏବେ ମୋର ବିଟେକ୍ ସାରିକି ତାପରେ ଏବେ ମାନେ ଜବ ପାଇଁ ପ୍ରିପେଆର ହୋଉଛି ମାନେ ଏଣ୍ଟ୍ରାନ୍ସ ଏକ୍ଜାମ ପରୀକ୍ଷା ପାଇଁ ପ୍ରିପେଆର୍ ହୋଉଛି ଆଉ।
ଆଚ୍ଛା। ତ ଜବ୍ କୋଉଠି କରି ଭାବୁଛନ୍ତି?
ଯଦି ମାନେ ମୋର ମାନେ ଗଭ୍ମେଣ୍ଟରେ ହେଇଗଲା ଇଏ ହେଇଗଲା ତ ବେଟର ଭଲ ହବ। ଆଉ ଏମିତି ପ୍ରିପେୟର କରୁଚି ଏନ୍ଟ୍ରାନ୍ସ ପାଇଁ ବି। ଗୋଟେ କମ୍ପାନୀରେ ଏବେ କାମ କରୁଛି। ତ ତାପରେ ଏ ଆଉ ମାନେ ଆଡେ ପ୍ରିପେଆର ବି କରୁଛି ମାନେ ଘର ଫର ନେଇଛି। ତ ସେଥିପାଇଙ୍କି ପ୍ରିପେଆର କରୁଚି ରହିକି ଆଉ। ଖାଲି ରହିକି ସେଠୀ ପ୍ରିପେଆରକରୁଚି ଆଉ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମାମ ପାପା ନାନି ମୁଁ।
ହଁ।
ଆଉ ତମ ଘରେ?
ଆମ ଘରେ ମାମା ବାବା ଭାଇ ଆଉ ଗୋଟେ ମୋ ଭଉଣୀ ଅଛି ଆଉ ମୁଁ। ଆଉ ବାବା ମାମା କଣ ବାବା କଣ କରନ୍ତି?
ବାପା ଫାର୍ମର। ତମର?
ଆଉ ମାମା?
ମାମା ହାଉସ ୱାଇଫ।
ଓହୋ। ଆଉ ତୋ ନାନି କଣ ପଢା ପଢି କଣ ଜବ
ପଢୁଛି।
ଅ ହ।
ଆଉ ତମ ଏଜ୍ କେତେ?
ଆମ ମୋ ଏଜ୍ ହବ ଟଣ୍ଟି ଥ୍ରୀ ତମର।
ହଁ ହଁ। ହୁଁ ନାଇଣ୍ଟିନ୍।
ଆଉ ପାଠ ପଢା ପଢି କେମତି ଚାଲିଚି କଲେଜରେ।
ହୁଁ ସବୁ ଭଲରେ ଚାଲିଛି ତମର।
ହଁ ମୋର ତ ପଢା ସଇଲନି ଆଉ ତଥାପି ଭଲ ଚାଲିଚି ମାନେ ଯୋଉଠୁ କୋଚିଂ ନଉଚି ଭଲ ପଢା ହଉଚି।
ଆଉ ବ
ଆଉ ଆପରେ କଣ କହିବ ହଁ ଆମର ବର୍ଷା ହଉଚି ତମ କଲେଜ ଟା କୋଉଠି କି।
ଖୋର୍ଦ୍ଧା।
ହଁ ତମ ଆଡେ ବର୍ଷା ହଉଚିନା।
ହଁ ହଉଛି ବହୁତ।
ହଁ ହଁ। ଆଉ ଘର କେବେ ଯାଇଥିଲ।
ଘରକୁ ସେଇ ରଜ ଛୁଟିରେ ହିଁ ଯାଇଥୁଲୁ ଆଉ ଯାଇନୁ।
ହଁ। ଆଁ।
ଛୁଟି ହେଇନି ଆଉ ଆଗକୁ ହବ।
ଅ ହଁ। ଆଉ ଇଭିନିଗ୍ କିଛି ଖାଅନା ଇଭିନିଗ୍ ରେ କିଛି ଖାଏନା।
ନା ନା କିଛି ଖାଇନି।
ହଷ୍ଟେଲରେ ଦିଅନ୍ତି ନି।
ବୁଝି ପାରୁନି।
ମୁଁ କହିଲି ହଷ୍ଟେଲରେ ଇପି ଫିପି କିଛି ଖାଇବାକୁ ଦିଅନ୍ତିନି।
ନା ନା। ଆମର ଖାଲି ତିନି ଟାଇମ୍ ଦିଅନ୍ତି ଆଉ।
ଅହ ଆଉ ତମ କ୍ୟାସିକାଲ କରିନାହାନ୍ତି। ମୁଁ କହିଲି ତମେ ଷ୍ଟାଟିଗ୍ କଲଣି।
ହଁ ଯାଇଥିଲା ଆମେ ଦି ଥର ଗଲୁଣୁ।
ଅ। କୋଉଠି କି ନଉଚ ଯେ।
ଏଇ ଖୋର୍ଦ୍ଧା ଡି ଏଚ ଏସ କୁ।
ଆଉ ହଷ୍ଟେଲରେ ଖାଇବା କେମତି ଭଲ ମିଳୁଛି ତ ମୁଁ କହିଲି ହଷ୍ଟେଲରେ ଖାଇବା କେମିତି?
ହଁ ହଷ୍ଟେଲରେ ଭଲ ଖାଇବା ଦଉଚନ୍ତି। ତମେ କ ହଷ୍ଟେଲରେ ରହିକି ପଢୁଥିଲ ନା ଘରୁ ଯିବା ଆସିବା କରୁଥିଲ।
ଆଉ ତମ ରୁମ ରେ କେତେ ଜଣ ରହୁଛନ୍ତି?
ତିନି ଜଣ।
ସେମାନେ କଣ କରୁଚନ୍ତି?
ସୁବୁନି।
ସେମାନେ କଣ କରୁଛନ୍ତି
ହାଁ।
ସେମାନେ ସେମାନେ ସେଇ ଲେଖୁଛନ୍ତି କଣ ଆଉ।
ଅଁ
ନୋଟଫୋଟ ବୋଧେ ଦିଆଯାଇଛି ଲେଖା ହେଉଛନ୍ତି।
ଆଉ ତମର ତ
ଖାଇବା ଆଁ ହଁ ସେମିତି ସବୁ ହିଁ ଭଲ ଲାଗେ। ବାକି ଅଏଲି ଜିନିଷ ଏତ ପସନ୍ଦ ନୁହ। ଆଉ ଚିକେନ ମଟନ୍ ଭଲ ହାଲୁଆ ଆଉ ଖୀରି ଏସବୁ ଆଉ।
ହୁଁ। ମତେ ଆମ ଘରେ ଯଉ ଗୁରୁବାର ଲକ୍ଷ୍ମୀ ପୂଜା ହୁଏ।
କଁ କହିଲ?
ଆମ ଘରେ ଯଉ ଗୁରୁବାର ଲକ୍ଷ୍ମୀ ପୂଜା ହୁଏ।
ହଁ।
ହଁ ସେଇଦିନ ଖାଇବା ବହୁତ ବଢ଼ିଆ ଲାଗେ ମତେ।
ମତେ ବି ସେଦିନ ବହୁତ ସାରା ଖାଇବା ବନାହୁଏ। ମାମା ପ୍ରସାଦ ଲଗେଇବା ପାଇଁ ହଁ ମାମା ପ୍ରସାଦ ଲଗାଇବା ପାଇଁ ବହୁତ ସାରା ଖାଇବା ବନାନ୍ତି। ଖାଇବାକୁ ବହୁତ ଭଲ ଲାଗେ, ଯେମତି ବରା ଚ
ବହୁତ ଭଲ ଲାଗେ ମାନେ ସେ ରୋଷେଇ ହଉଥିବ ବି ମୋତେ ଖାଇବାକୁ ଇଚ୍ଛା ହୁଏ।
ହଁ ବହୁତ ସାରା ପିଠା ଖିରି ତାପରେ ଡାଲମା। ତାପରେ ଭାତରେ ବି ମାନେ ମିଠା ଭାତ ତାପରେ ହଁ ନର୍ମାଲ ରାଇଜ୍।
ହୁଁ।
ବହୁତ୍ ସାରା ଖଟା ଆମ୍ବୁଲ ଏମ୍ କରିକି ବହୁତ ସାରା ବନା ହେଇଥାଏ।
ମୁଁ ମୋତ ଗୋଟେ ଥର ଖାଇଲେ ମୋ ସାଙ୍ଗେ ସାଙ୍ଗେ ମୋ ପେଟ ଫୁଲହେଯାଏ ତଥାପି ମୋତେ ଆହୁରି ଖାଇବା ଇଛା ହୁଏ। ବହୁତ ଭଲ ଲାଗେ ଖାଇବା।
ହଁ ମତେ ଆଉ ମନ୍ଦିିର ର ଖାଇବା ତ ପୁରା ମସ୍ତ ଲାଗେ। ମନ୍ଦିର ର ଖାଇବା ଗୁଡ଼ାକ ହଁ ଜଗନ୍ନାଥ ଙ୍କ ଖାଇବା ତ ମନ୍ଦିର ରୁ ଭାଇ ଆହୁରି ଖାଇବାକୁ ଦିଅ ମୁଁ ଖାଲି ଖାଇବି ବହୁତ ବଢ଼ିଆ ଖାଇବା ମିଳୁଚି।
ଭାତ, ଡାଲାମା ତାର ବେଶୀ ମୋତେ ବହୁ
ଆଉ ତାପରେ ତମ ଘର ଟା କୋଉଠି କି?
ପୁରୀରେ।
ଓହୋ ସେଇଥିପାଇଁ ଆଉ ଜଗନ୍ନାଥ ମସ୍ତ ଲାଗେ ଆଉ ଯୋଉ ଓ ମାନେ ଫେଣି ଖ ଫେଣି ଯୋଡା ନଥାଏ ନା ଯୋଉଟା ମାନେ ଅ ଖଜା ଟାଇପ ର କନ୍ତି ଆଉ ସେଟା। ବହୁତ ଟେଷ୍ଟି ଲାଗେ ବହୁତ ସାରା
ହଁ ସେ ସିଏ ବହୁତ ଟେଷ୍ଟୀ। ହୁଁ।
ଆଉ ମନ୍ଦିର ଭିତରୁକୁ ପଶିଗଲେ ଯୋଉ ବାସ୍ନା ହୁଏ। ଅଏ କୁହନା।
ଆଜି କାଲି ସବୁ ପ୍ରାୟତଃ ମନ୍ଦିର ର ଖାଇବା ଏତେ ମସ୍ତ ଲାଗେ କହିବା କଥା।
ହୁଁ ହୁଁ। ସବୁ ମନ୍ଦିର ର ଖାଇବା ହିଁ ବୋହୁତ ବଢିଆ ଲାଗେ। ଯେତେ ମନ୍ଦିରକୁ ଯାଇଛି ସବୁ ଖାଇବା ମସ୍ତ ଲାଗେ।
ଆଉ ତମର ହବି କଣ?
ହଁ ଡ୍ୟାନ୍ସ ସିଙ୍ଗିଂ ପେଣ୍ଟିଂ। ଏଇ ସବୁ ଆଉ
ହଁ।
ଆଉ ରାଇଟିଙ୍ଗ ବି ଭଲ ଲାଗେ ମାନେ କିଛି ଷ୍ଟୋରି ଲେଖିବା କି ନିଜ ବିଷୟରେ କିଛି ଲେଖିବା। ଏସବୁ।
ହ ଆମ ଷ୍ଟୋରୀ ବୁକ୍ ସବୁ ପଢ।
ହଁ।
ଭଲ୍ ଲାଗେ?
ହୁଁ ଷ୍ଟୋରି ବୁକ୍ ବହୁତ୍ ବଢ଼ିଆ ଲାଗେ।
ହଁ ହଁ।
ନବେ ଏସ୍ପି।
କମେଟ୍ ମୁଁ ଆଉ ଏତେ ପଢୁନି ଏବେ ସେତେବେଳେ ପଢୁଥିଲି। ଏବେ ଆଉ ଏତେ ନାହିଁ ପଢ଼ାପଢ଼ି କିଛି।
ଏବେ ମୁଁ ଏବେ ବିଜି ହେଇ ନା।
ବାକି ନୋବେସ୍ କେତେଳେ କେତଳେ ରିଡ୍ କରଦିଏ।
କଣ? ଏଠି ତମର ଯୋଉ ଏଗୁଡା ସବୁ ରହିଯାଉଥିବ। ତାପରେ ବହୁତ୍ ସାରା ମାର୍କ ଶ୍ଲିପ ବି। କାଲି ଦେଉନଥିବ ନା ସେଥିପାଇଁ ଏବେ ଟାଇମ୍ ବି ହଉ ନଥିବ। ନା ଏଯଉ ଓନ୍ ପାଠକୁ ବି ଟାଇମ୍ ଦବା ପାଇଁ ବହୁ
ସେଇ ହଉ କିଛି ନିଏ। ଏଡ଼ା ସବୁ ଦେଖି ବି ହେଉନି ଟାଇମ୍ ମିଳୁନି।
ହଁ ତମର ବି ସବୁ କଣ କଣ ପସନ୍ଦ ମାନେ ହରର ରୋମାଣ୍ଟିକ। ମାନେ ସେଇ ପଲାର୍ ୟୁ ମାନେ ଆକ୍ସନ୍ ନେଲ କୋଉଟାଇପ୍ ର ପସନ୍ଦ୍?
ହଁ ମୋତେ କମେଡ଼ି, ଆକ୍ସନ୍ ଏଇ ଟେଲର୍ ଆଉ ହରର୍ ଟିକେ। ଏସବୁ ପସନ୍ଦ। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ। ହଁ ହଁ ଶୁଭିଲା।
ମୁଁ ଏବେ କିଛି ନୂଆ ମଗେଇଲି ଦେଖିଲା ବେଳକୁ ସେଇଗୁଡା
ମାନେ ବୁଝି ପାଇଲିନି?
ନୂଆ ମୁଭି ଦେଖିଲଣି।
ନା ନା ଏବେ ନୁଆ ମୁଭି କିଛି ଦେଖିନି